ହଁ।
ହ୍ୟାଲୋ। ହଁ ମ୍ୟାଡ଼ାାମ ନମସ୍କାର।
ନମସ୍କାର।
ରଜର ହାର୍ଦ୍ଦିକ ଅଭିନନ୍ଦନ ଆଉ ଶୁଭକାମନା।
ସାନ୍ତ ହେଇଯାଉଛି।
ମୁଁକହିଲି ତମ ଶୁଆ ବୋବେଇଲାଣି।
କଅଁ କରୁଚ କଣ?
ଏଇ ଛାତରେ ବୁଲୁଛୁ।
ଖାଇବା?
ହୁଁ।
ଖାଇବା?
ଖାଇବା ଖାଇଥିଲି ତ ଭାତ।
ହଁ ଅ ଘରେ ସବୁ କଅଁ କରୁଛନ୍ତି।
ଘରେ ଏଠି ମାଇଁ ହେରିକା ବସିଛନ୍ତି ତଳେ ଆଇ
ଏବେ ଆଡ଼ମିସନ୍ ଆଡ଼ମିସନ୍ କରିସାରିଲାଣି ନା କରିନି ସେ
ନାଇଁ ମୋ ହେଇନି ହବ ଆର ମାସ ଆଡକୁ।
ପ୍ଲସ୍ ଟୁ ହେଲାଣିବରା।
ହୁଁ।
ପ୍ଲସ ଟୁ ଆସେ ସେ ତ ଫର୍ମ ପକେଇ ସାରି ବଣି।
ହୁଁ।
ଫର୍ମ ତ ପଡ଼ି ସାଇଲାଗି ଏଇ ଯୋଉ ରଜ ପର୍ବରେ ଏଇ ରଜ ପର୍ବରେ ତ ହବ ଆଡ ବିସନ ସବୁ ଆଉ ହୁଁ।
ଓ ହଉ।
ଆଉ ଆଉ ରଜରେ ବୁଲାବୁଲି?
କୁଆଡ଼େ ବୁଲିବୁ କୁଆଡ଼େ ବୁଲିବାର ନାହିଁ। ନା ଘରେ ଶୋଇଯିବାକଥା ଖାଲି ସକାଳେ କ୍ରିକେଟ ମ୍ୟାଚ ଥିଲା ଯେ ଟିକେ ପଡ଼ିଆଡ଼େ ଯାଇଥିଲି। ପଡ଼ିଆ ଆଡ଼େ ହେଟି ରହିଲି ବି ଘଣ୍ଟେ ଅଧି ଘଣ୍ଟେ ତାପରେ ହେଁ ଆସିଲି ନୁଆଁ ଟିକେ ବୁଲାବୁଲି ହେକିୁ ଫେଣି ଚୋକା ଡାକିଲେ କଇଲେ ଆ ବଗିା ଚାଆଡ଼େ ଟିକେ ଯିବା।
ପଳାଇଥିଲେ ବୁଲିବାକୁ ଆଉ
ଆଉ କଣ କରିବା?
କେତେ ଗଲା କେତେ ବେଳେ ଆସିଲ?
ଗଲି ଦିଟା ଆସିକି ଖାଇଲା ସେ ପାଞ୍ଚଟା ହେଲା
ବର୍ଷା ହେଉଛି?
ଜୋରେ ବର୍ଷା ହଉଥିଲା ଜୋରେ ବର୍ଷା ଆସିଲାଣି ପକେଇବ ବଧେ ରାତିରେ।
ଆଡେ ଟିକେ ଟିକେ ଫାଲିଆ ଟୋପୁ ଟେପି ପକଉଛି ନା ପବନ ଭଲ ଦଉଛି କିନ୍ତୁ
ଲାଇନ୍ ଅଛି ନା ନାଇଁ?
ଲାଇନ୍ ଅଛି।
ଲାଇନ୍ ତ ଅଛି ଅଛି ଆ ହ ହଉ ଆଉ ରଜ ରେ କଣ ପିଠା କରୁଛନ୍ତି ଘରେ, ମାମୁଁ ଘରେ?
ତମ ଆଉ ରାନୀ ହାରିକା ଆସିନାହାନ୍ତି କି?
ଏ ବର୍ଷ କଣ ଆସିନାହାନ୍ତି ତ ରାଣୀ ଫୋନ୍ କରୁଥିଲା ଆସେ ବୁଲି ଯିବା ବୋଲି।
ପରେ
ହଁ କହିଲ ଆଣିବୁ ପଇସା ପତ୍ର ନାହିଁ। କି ଜାଣି। ଆସିନାହାନ୍ତି ଏ ବର୍ଷ କେଜାଣି କେମିତି।
ଆଉ ସେ ରାଜା
ରାଜା ଅଛି ସେ ଗାଁ ରେ।
ନାଇଁ କେ ଆସିନାହାନ୍ତି ପରା ଆସିଲେ ଆସିବ ବୋଧେ କାଲିି କି ପହର ଦିନ ବେଳକୁ ଆସିବ ବଧେ।
ଗପ ହଉଛି କି ନାଇଁ ତମ କାଳୁର?
ହଁ ଚାଲିଛି ଆଉ ଭିତିରିଆ ଆଉ ସେ ଆଉ ଆମକୁ କହିବ ନା କଣ।
ଓହୋ। ତମର କେତେଟା ହେଲାଣି?
କିଛି ନହିଁ ଖିଆପିଆ କଣ ହେଇଛି ତମର?
ଆମର ଆମର ଏନୁ ମୁଢିକୁ ପକୋଡି ଖାଉଥିଲୁ।
ପକଡ଼ି ଘରେ ତିଆରି କରୁ
ନା କିଣିକି ଆଣିଥିଲେ ଜିଲାପି ପକୋଡି କିଣିକି ଆଣିଥିଲେ। ସେ ହୁଁ ଥାଇଲାଣ୍ଡ ନା ଭୁବନେଶ୍ଵର ଜିଲା
ଭୁବନେଶ୍ୱର ଜିଲାପି ବୋଲି କେମିତିଆ ଜିଲାପି?
ମିଠା ମିଠା, ଖଟା ଖଟା, ପିତା ପିତା।
ଏଇ ସରୁ ସରୁ
ହୁଁ ହୁଁ, ଟି ପୁରା ସର୍
ହୁଁ ହେଇଟା ତ କହୁଛି ଥାଇଲାଣ୍ଡ ଯିଲାବି ସେଇଟା ଆଉ।
ହେଇ ଭଗବାନ ମୁଁ ଜାଣିନି ତାହେଲେ ଥାଇଲାଣ୍ଡ ଯିଲାବି ଗୋଟେ ଅଛି ଫୁଣି।
ଆଉ।
ତମେ ଆଡ଼େ ତାହେଲେ ଥିବ ଥାଇଲଲାଣ୍ଡ ଜିଲାପି। ମୁଁ ତ ଜାଣିନି ଥାଇଲଲାଣ୍ଡ ଜିଲାପି।
ହେନ୍ତା ଝିଲାବି ନୂଆ ଗାରେ ମିଳୁଚି କି?
ନାଇଁ ହୁଁ।
କହୁନ ସେ କରିକି ଦେବେ ତମକୁ ୟେଲୋ କଲର ଜିଲାପି।
ନାଁ ସରୁ ସରୁ ପୁରା।
ସରୁ ସରୁ ହେଇଠେ ମିଳିବନି କାହିଁକି ମ ଭଲ କଥା।
ସରୁ ନାଇଁ ନାଇଁଁ। ଏରା ସିଏ ଥାଇଲାଣ୍ଡ ରୁ ଆସିକି ସେମାନେ ତିଆରି କରୁଛନ୍ତି। ଦଶପଲ୍ଲା ରେ ମିଳୁଛି ନୟାଗଡ ରେ ମିଳୁଛି।
ଲଣ୍ଡନରୁ ଆସିକି କରୁଥିବେ।
ତମେ ଜାଣିନ? ସେଇଟା ବଢିଆ ଲାଗେ କାଡୁ କାଡୁ କରିକି ଖାଇବା ପାଇଁ ସରୁ ସରୁ ମିଠା ଲାଗିବ। ସାଙ୍ଗେ ସାଙ୍ଗେ ଗରମ ଗରମ କରିକି ଦେବେ। ହୁଁ, ମସ୍ତ ଲାଗେ ଖାଇବାକୁ।
ହଁ ବା ସିଏ ନେଇକି ଆସିଲେ। ଗରମ ଗରମ ନେଇକି ଆସିଛନ୍ତି।
ଶହ କୋଡିଏ।
ଗରମ ଗରମ ଜଲିପି। ଶହ କୋଡ଼ିଏ।
ହୁଁ।
ହୁଁ। ସାନ ମାଉସୀ ବାହାରିଲେଣି ଯିବେ କି? ଭାଉଜର ଭାଇର ଯିବେ କେଜାଣି? ସାନ ମଉସା ଅଛନ୍ତି ମେଡିିକାଲରେ।
ହୁଁ।
ଆକାଶକୁ ଫୋନ କରିନି, ବୋଉ ପାଖକୁ କଲ୍ କରିନି କଲ୍ କରିବାକୁ ପଡ଼ିବ। ଖାଇବାକୁ ଦେଲେନି ଜମା।
ଆଉ ଗାଁରୁ କେହି ତତେ ଦେଖି ଆଇନାହାନ୍ତି? କି କଲ୍ କରିନାହାନ୍ତି?
ଆମେ ତ କାହାକୁ କହିନୁ ଆଉ କଲ୍ କରିବେ କଣ? ଦେଖ। କହୁଛନ୍ତି ସିନା ବଡ଼ ବଡ଼ କଥା ସିନା ନନା ଫୋନ୍ କରିକି କହିଲୁ ଯେ କିମସ୍ ରେ କିଏ ଚିହ୍ନା ଥିବେ ତମେ କହିବ ବୋଲି। ସେ ନାହିଁ ଦେଖିବା ଅର୍ଜେଣ୍ଟ ଥିଲା ଆମେ କହିଲୁ ପୁଣି ଆଡ଼ମିସନ୍ କରିବୁ ବୋଲି। ନାଇଁ ଜାଣିନାହାନ୍ତି। ସେଥିପାଇଁ କାହାକୁ ପସନ୍ଦ ନାହିଁ ମତେ।
ଆଉ ସିଏ ପୁଣି ପଛରେ କହିବେ ଆମକୁ କହିଲନି।
ଲୋକମାନଙ୍କର। ଗୋଟେ ଜିନିଷ ହଉଛି ଲୋକମାନଙ୍କୁ ଚିହ୍ନିବ କେତେବେଳେ ଏଇ ଟାଇମ ରେ ହିଁ ଜଣଙ୍କୁ ଚିହ୍ନିବ ତମେ। ନହେଲେ ଆଉ କିଛି ଟାଇମରେ ଚିହ୍ନି ପାରିବନି। ଏଇ ସମୟରେ ହିଁ ଚିହ୍ନି ପାରିବ। ଇଏ ତ ବୁଢୀ ଖାଲି କହୁଛି କଣ ଘରକୁ ଯିବିହାରି ମୁଁ ଖାଇବିନି। ସମସ୍ତଙ୍କ ଉପରେ ଚିଲଉଛି ଖାଲି। ମୁଁ ଘରକୁ ଗଲେ ଖାଇବି, ମୁଁ ଘରକୁ ଗଲେ ଖାଇବିନି, ମୁଁ ତ ଖାଇବିନି ମୁଁ ତ ଖାଇବିନି।
ଖାଲି କହୁଛନ୍ତି ମୁଁ ଘରକୁ ଗଲେ ଖାଇବି, ଘରକୁ ଗଲେ ଖାଇବି। ଖାଇବିନି, ଖାଇବିନି। ଆରେ ଖାଇବନି ହବ କେମିତି କଣ?
ନ ଖାଇଲେ କେମିତି ଦିହ ଭଲ ହବ।
ଇଏ ଗୋଟେ ଏମିତି ଇଏ ଚିନ୍ତା ରେ ଆଉ ଖାଉନି ଖାଲି କହୁଛି ବାହାର ଜିନିଷ ଦେଖୁଛତ। ବାହାର ଜିନଷ ଖାଇକି କେମିତି ହେଲାଣି କହୁଛି ଖାଲି ମୁଁ ଚିକେନ୍ ଖାଇବି, ମାଛ ଖାଇବି, ଏଇନା ମାଛ କହୁନି ଖାଲି କହୁଛି ଚିକେନ୍ ଖାଇବି। ଏତେ ସବୁ ହେଲାଣି ଇଏ ଗୋଟେ ଶୁଣୁନି ଛତୁ ଖାଇବି ଛତୁ ଆରେ ହୋଟେଲ ମାନଙ୍କରେ ତରକାରୀ କରୁଛନ୍ତି ଯୋଉ ପୁଣି କେମିତି କରୁଥିବେ ତୁ ଏଇଟା ଜାଣିବା ଦରକାର କି ନାହିଁ। ତୁ ଏମିତି ଖାଇଲେ କେମିତି ହବ? ସେମାନେ ଦଉଛନ୍ତି ଡକ୍ଟର ଜାଣିବେ ପାଟି କରିବେ ଘରେ ହଁ। ତୁ ତ ଭଲ ଲାଗେ ତୁ ଖାଇବୁ ବୋଲି କହୁଛୁ। ଅଳ୍ପ ମସଲାରେ ହଁ ତୋ ପାଇଁ ଟିକେ ନାକୁ କରିଦେଲେ ହଁ ଇଚ୍ଛା ହଉଛି କେତେବେଳେ କି ସପ୍ତାହକୁ ଥରେ ହଁ ତୁ ଖାଇଦବୁ। ଆଉ ତୁ ସବୁଦିନ କହିଲେ କେମତି ହବ ତୁ ଆସ୍ତେ ଆସ୍ତେ ଛାଡିବୁ ନା ଆଉ ତୁ। ଏମିତି ହେଲେ କେମିତି ହବ କହୁନ।
ସବୁବେଳେ ଏମିତି ହେଲେ କେମିତି ହବ।
ସେଇଟା ବା ପୁଣି ଆସ୍ତେ ଆସ୍ତେ ଛାଡ଼ିବୁନା ଛାଡ଼ିବୁନି।
ଆଉ ରଜପାନ ଆଣିନାହାନ୍ତି।
ନା ନା।
କିଛି ନା ରଜ ଆଉ କଣ ଆମର ଆଉ ରଜ ନାହିଁ। ଆମର ଆଉ ରଜ ଫଜ ପର୍ବପର୍ବାଣୀ ସବୁ ଗଲା। ରଜ
ଆଉ ତମ ମାଉସୀ ଗଲେଣି ହେରି।
ସିଏ ହଁ ଫୋନ କରିଥିଲେ କେତେବେଳୁ ହେଲାଣି ଘଣ୍ଟେ ପରେ ବୋଲ ଗୋଡରେ ପହଞ୍ଚିଯିବେଣି ଘରେ।
ଟାଇମ୍ ହେଲାଣି କୋଉଠି ମ।
ହଁ ପହଞ୍ଚି ଯିବେନି ବୋଲ ଗୋଡ ହେଇଥିଲେ ସେତିକି ଅଧଘଣ୍ଟେ ଘଣ୍ଟେ ପୂର୍ବରୁ। ମନ ନଥିଲା ଆସିକି ଯା
ହୁଁ। ଆଉ ରାତିରେ ରୋଷେଇ।
ରୁଟି କୁ ଚିକେନ ଅଳ୍ପ ଥିବ ବୋଧେ ଏବେ କୋବି କାଟୁଥିଲା ବନ୍ଧାକୋବି ମାଛ ପଡିକି ବୋଧେ। ଯେଟା
ହୁଁ ମାଛ ଆଣିଥିଲେ କି?
ହୁଁ।
ଚିକେନ ଆଇଥିଲା ପରା।
ଚିକେନ ଅଳ୍ପ ଥିଲା। ଚିକେନ ଅଳ୍ପ ନଥିବ ଆଉ ହେ ଥିପାଇଁ ମାଛକୁ ଆଉ ଛିଞ୍ଚିଡ଼ା ପକେଇକି ମାଛ ଥିଲା ତ କଲି ନା ପଦିନ ଅଛିତ ଏଥିପାଇଁ କରିଦେବେ ଛିଞ୍ଚିଡ଼ା ଆଉ।
ହଉ ଆଉ।
ହଁ।
ଦିଦି କଣ କହୁନାହାନ୍ତି।
ନାଇ ମ। ତ ଯୋଉ କଣ ହ ଯାଇଥିଲା ତ ଖାଲି ହେରାକି ନେଇକି ଯାଏମ।
ଆଉ ଡ୍ରେସ
ପଇସା ପତ୍ର ନାହିଁ ଦେଖୁଛ ଆଉ ଡ୍ରେସ ନେଇକି ଯିବ ହଁ। ହଁ ଗାଡିରେ ତେଲ ପଇଲା ଯୋଉ ଲୁଗା କାଲି ଆଣିଲା।
ଦୁଇଶହ ଟଙ୍କା କି ତିନିଶହ ଟଙ୍କ ଗୋଟେ ଅନଲାଇନ ମଗେଇଦେଲନି ନହେଲେ ମତେ କହିଲି ମଗେଇଦେଇଥାନ୍ତି।
ହୁଁ- ହୁଁ।
ଦୁଇଶହେ କି ତିନିଶହ ଟଙ୍କା ଗୋଟେ ଡ୍ରେସ କୋଉଠି ଅନତେ।
ମୋ ପାଖରେ ତ ଟଙ୍କାଟେ ନଥିଲା ହେଇଟା ଆସିଲା ବୋଲି ସିନା।
ହଁ କାଲି କିନ୍ତୁ ବୋଉ ପଠଉଥିଲ ମତେ ଏଇ ମଗେଇଦେଲୁ ଲି ଫ୍ଲିପ କାଟରେ କାଳେ ଆସିବ ଭାରି ନହେଲେ ଦେଖିକି ଗୋଟେ ଆ ନେଇଗଲଣି ଦଶପଲା ରୁ ହାଁ।
ହଁ ମ ତା ମ ମଗେଇବନି ଯେ ତ ନାହିଁକି। ଆମର ତ ଝିଅ ପାଇଁ ନବାର ଅଛି ଆଉ କଣ ତା ପାଇଁ କଣ ଆମେ କଣ ନବୁ।
ଝିଅ ପାଇଁ ନବ ତା ପେଇଁ ନବନି ଏବେ ଝିଅ ପାଇଁ ଆଉ ଦିଦିଙ୍କ ପାଇଁ ଯିବନି ଯାହା ଯିବ ତମ ଝିଅ ପାଇଁ ନେବି।
ଉଁ ହୁଁ।
ସେରେ ହୁଁ।
ତା ପାଇଁ କଣ ଯିବକି ଏଇଥିଲା ତ ମି ଉଠା ଯାଇଥିଲା ନାଇଁ ନାଇଁ।
ବାଇ ଅ ମତେ କାଇଁ ନଉନୁ।
ପଇସା କାଇଁମ ଯେ ହେରା କିଏ ନେଏକି ତମ ପଟେ ଦେଉଚ କି?
ତମର ଦବ ମତେ।
ତମ ବଟ୍ ତମର ଦଶେ କି? ତମର ଆଣିବ ନା ଆମର ଦବୁ ମୁଁ ଜଣିିପାରୁନୁ ହୁଁ। ତମର ଆଣିବା କଥା କହୁନୁ ଆଉ ହେଁ। ଅଜବ କଥା ହେଁ।
ଯାହା ଆମଆଡ଼େ ଅଛି ତମର ଦବ।
ନିଆ ହେଇଥିଲା ଚୁଡ଼ା ପାଞ୍ଚ କିଲେ ମିଠା ଆଉ ପନିପରିବା।
ହଁ।
ଆଉ ଲୁଗା।
ହଁ।
ଆ ହେତିକି ତ ଆଉ।
ମୁଁ ତମର ଦବା କଥା ଆମୁକୁ ଦବ।
ତମର ଦବ?
ତମର ଦବ ବା ତମର ଆଣିବା କଥା ଜାଣିଚ କି ନାଇଁ ଏବେ? ତ ଆଣିଦେଲନି ତ ଡ୍ରେସ ଗୋଟେ ପିନ୍ଧିଦେଲନି ଛାଡ଼।
ହୁଁ ତମେ ତ ଆସିଲନି ଆଉ ଉ ଉ ଉ।
ନହେଲେ ଯଦି କିଣିଦେଇଥାନ୍ତ ଏଇଟି କାଇଁ କିଣି ଦେଲନି ନାଇଁ ତୁ ପି ପିନ୍ଧିବୁ ବୋଲି। ଉଁ ହଁ ମୁଁ ଜାଣିଚି ତମର କେତେ ମନ।
ମୁଁ ଆସିଲା ବସିକ କି କିଣି କି ଆଣିବ ଭାରି ଏଇ ଯୋଉ ମା ମାର୍କେଟ ବିଲଡିଂ ରୁ।
ଉଁ ଉଁ ଥାଉ ଥାଉ ଆଉ କୁହନି ଥାଉ।
ହୁଁ ଲାଷ୍ଟ ଦିନ ଯେତବଳେ ଆସିବ ଆଣିବ ଭାରି। ମୋ ପାଇଁ ଗୋଟେ ଡେଲି ୟୁଜ ପ୍ୟାଣ୍ଟ ଦିଟା ଆଣିଥିବ।
ହୁଁ।
ମ ସାର୍ଟ ଦିଟା ଆଣିବ ଭାରି ଆଉ।
ହଁ ଡ଼େଲିୟୁଜ ପ୍ୟାଣ୍ଟ ନାହିଁକି? ପ୍ୟାଣ୍ଟ ନାହିଁ ପ୍ୟାଣ୍ଟ ନାହିଁ? ଅଁ ଅନଲାଇନ୍ ଦେଖିଲନି।
ହଁ ହଉ ରଖୁଚି ହେଲା?
ହଁ ରଖି ଦିଅ।